ହ୍ୟାଲୋ।
ହଁ ହ୍ୟାଲୋ।
ଶୁଭ ରାତ୍ରି ବନ୍ଧୁ।
ଶୁଭରାତ୍ରି କଣ କରଚ?
ଏବେ ଏଇ ଖାଇକି ଆସିଲି ତ ମୁଁ କହିଲି ଟିକେ ବନ୍ଧୁଙ୍କ ସହିତ କଥା ହେଇଯିବା କଣ କରୁଚନ୍ତି
ହଁ ଆମେ ତ ଏନା ଖାଇକି ଏଠି ବସିଛୁ ଆଉ
ଓ ହୋ ହୋ।
ଆ ଏୟାଡେ ଗୋଟେ ବାହାଘର ଆଇଚି ତ ଏଟେ ବାହାଘର ଏଠେ ଶୁଭୁଚି ଆଉ।
ଓ ହୋ ହଁ ହ। ଆଉ ଏବେ ତ ବାହାଘର ସିଜିନ୍ ଚାଲିଛି।
ହଁ ବାହାଘର ବାରେ
ହୁଁ ହୁଁ। ଆଉ କଣ ଖାଇବା ହେଇଥିଲା?
ଆଜି ହେଇଥିଲା ରୁଟି କୁ ଡାଲମା।
ଓହୋ ହଁ ଭଲ ଆ
ଆଉ ତମର କଣ ହେଇଥିଲା?
ଆମର ହେଇଥିଲା ଆଜି ଚାଟ ଖାଇଥିଲି।
ଅ ହ ରାତିରେ ଚାଟେ ଖାଇଥିଲ?
ସନ୍ଧ୍ୟାବେଳେ ଖାଇ ଦେଇଥିଲି ତ ଆଉ ଖାଇଲିନି ଇଛା ଲାଗିଲାନି।
ଓ ହୋ।
ହଁ ହୋଉ ଆଉ କପିଳାସ ବୁଲି ଯାଇଚ?
ହଁ ଯାଇଥିଲି ଥରେ ଯାଇଥିଲି।
କେତେ ଦିନ ହେଲା ଯାଇଥିଲେ ଆପଣ?
ଯାଇଥିଲି ସେ ହେଇ ଜିବଣି ଦି ତିନି ବର୍ଷ ଯାଇଥିଲି ଆଉ ଆଉ ଏବେ ଯାଇନି।
ଓହୋ।
ଭଣଜା ଯାଇଥିଲେ କି?
ଯାଇଛନ୍ତି ଆପଣ ସୀତାଙ୍କ ଏନ୍ତୁଡିଶାଳ?
ନାଇଁ ଏତେ ବାଟ ଆମେ ଯାଇନୁ ଆମେ ସେଇ ମନ୍ଦିର ପାଖରୁ ହିଁ ଆସିଛୁ ହାରି ଆମେ ବାର ବାଙ୍କରେ ଯାଇଛୁ ଥିଲୁ। ଗାଡିରେ ଯାଇଥିଲୁ ଏ ତେ ଆଉ ପାହାଚରେ ଚଢିକି ଖରା ଦିନେ ଯାଇଥିଲୁ ତ ଯାଇପାରିବୁନି ବୋଲି ବାରବାଙ୍କରେ ଯାଇକିନା ଯାଇଥିଲୁ ସେଠ ଏଠିକି ସେ ମନ୍ଦିର ଖାଲି ମନ୍ଦିର ଦେଖ ଖିକି ଦର୍ଶନ କରିକି ଆସିଲୁ।
ଓହୋ ହଁ ହଁ ନାଇଁ ଆମର ଅଛନ୍ତି କଣ କହିଲେ ସେଠି ଆଉ ସେ ଉପରେ ଅଛନ୍ତି ସୀତାଙ୍କ ଏନ୍ତୁଡ଼ିଶାଳ ଯିବେ ଦେଖିବେ
ହଁ ହଁ ଜାଣିଛି ସେ ତ ଉପର ତ ସେଆଡେ ବେଶୀ ମାନେ ଚଢିବା ପାଇଁ ଭଲ ନାହିଁ ଉଁ ଜାଗା ଭଲ ରା ରୋଡ଼ ନାହିଁ ନା ସେ ଉପରକୁ ପଥରଉରା ଖାଲି
ହଁ।
ପାହାଚ ସେ ଆଡ଼କୁ ଆଉ ନାହିଁ ଏତେ ସେଇଥିପାଇଁ ଯାଇନୁ ଆଉ।
ଓହୋ। ଆଉ କୁଆଡ଼େ କୁଆଡ଼େ ବୁଲିଛନ୍ତି ଆପଣ?
ଆଉ କୁଆଡ଼େ ଆଉ କାହିଁ କୁଆଡ଼େ ହଁ ପୁରୀ ଯାଇଥିଲେ କପିଳାସ ଯାଇଛି ହଁ।
ଆଉ ଲିଙ୍ଗରାଜ
ନାଇଁ ଲିଙ୍ଗରାଜ ଯାଇନି ଯିବା ଦେଖିବା କେବେ ଗୋଟେ ଆଉ।
ଓହୋ ପୁରୀ ଯାଇଛନ୍ତି।
ହଁ।
ଓ ଯାହା ହଉ ଜଗନ୍ନାଥଙ୍କୁ ଦର୍ଶନ କରିଦେଇଛନ୍ତି। ମୁଁ ତ ବହୁତ ବର୍ଷ ହେଲା ପାଞ୍ଚ ବର୍ଷ ହେଲା ମୁୁଁ ଭାବୁଛି ଯିବି ଯିବି ବୋଲି ଯାଇପାରୁନି।
ଜଗାର ଡ଼ୋରି ଲାଗିଲେ ଯିବେ ଆଉ।
ହଁ ପା ଠାକୁର ଡାକୁ ନାହାନ୍ତି।
ତମେ ଟିକେ ଡ଼ାକ ଜଗାକୁ ସେ ଶୁଣିବ ତମେ ଡ଼ାକିଲେ ଟିକେ ଭଲସେ ମନ ଧ୍ୟାନ ଦେଇକି ନା ଡାକିଲେ ଶୁଣିବ।
ଜଗାର ତ ଡ଼ୋରି ଲାଗୁନି ଜଗାକୁ କହିଲେ ଟିକେ ନେ ବଲିକି ବି ସେ କାହିଁ ଠାକୁର ଡ଼ାକୁନ ଆନ୍ତି।
ମତେ ତ ସେମତି ମୋ ଛୁଆ ର ମୋର ଗୋଟେ ଇଚ୍ଛା ଥିଲା। ବହୁତ କହିଲା ପରେ ଏବେ ଯାଇକ ଡ଼ାକିଲା ଏ ମାସରେ ଯାଇଥିଲି ଆଉ।
ଓହୋ ହୋ।
ତମେ ସେମିତି ଟିକେ ଗୋଡ଼ ହାତ ତଳେ ପଡ଼ିଲା ପଳ ହୁଅ।
ଦେଖିବା। ଠାକୁରଙ୍କୁ ତ ସବବେଳେ ଡ଼ାକୁଚି ଆଉ ଦେଖିବା ଟିକେ ଡ଼ାକିବା ଭଲ ଲାଗେ
ଆଗକୁ ଆସୁଛି ରଥଯାତ୍ରା ଯିବ ବୁଲିକି ଆସିବ।
ରଥ ଟାଇମ ରେ ତ ବହୁତ ଭିଡ଼ ହେଇଥିବ।
ହଁ ସେତେବେଳେ ମନ୍ଦିରରେ ଠିଆ ହେଇକି ଦେଖିବା ଏମତି ବାହାରେ ତବେ ଆସିକି ରଥରେ ରହିବେ ନା ସେତେବେଳେ ଯାଇକି ଦେଖିବ।
ହଁ ହଁ। ଆଉ ତମେ ପୁରୀ ଯାଇଥିଲ କୁଆଡେ କୁଆଡେ ସବୁ ବୁଲିଲ। କଣ କଣ ସବୁ ଖାଇଛ?
ଆମେ ଯାଇଛୁ ଶ୍ରୀମନ୍ଦିର ଯାଇଛୁ ଆଉ ବିଚ ଯାଇଛୁ ଆଉ ଖାଇଛୁ ସେ ଫାଷ୍ଟ ଫୁଡ ଯାହା ମୋମୋ ଆଉ ଖାଇଛୁ ଆଇସ୍କ୍ରିମ ଖାଇଛି। ସେ ବି୍ରଜ ଯେତେବେଳେ ଯାଇଥିଲୁ ଖରା ବେଳ ଟାଇମ ରେ ଯାଇଥିଲୁ। ଆଉ ଚୁସ୍କା ଖାଇଛି। ଆଉ କଣ ଆଉ ସେଇଟା ତ ହୋଟେଲ ଖାଇବା ଯୋଉ ଖାଇବା ଟାଇ ଆମ ଯାଇକି ଖାଇଛୁ ଆଉ।
ଓହୋ ହୋଟେଲରେ ତାହେଲେ ଆପଣ ଯାଇଥିଲେ ହୋଟେଲ ରେ ଥିଲେ।
ହଁ ହୋଟେଲ ରେ ଆମେ ଯାଇ ରହିଥିଲୁ ଝିଅ ପିଲା ଯାଇଥିଲୁ ନା ଆଉ ବାହାରେ ଚୋରି ଚାର ହବ ପଇସା ହ ତ ନେଇକି ଯାଇଥିଲୁ। ସେଇଥିାଇଁ ହୋଟେଲ ରେ ଯାଇକି ରହିଲୁ ଆଉ।
ଓ ମୋର ଭାରି ଇଚ୍ଛା କିନ୍ତୁ ଗଲେ ବଡ଼ଦାଣ୍ଡ ରେ ଶୋଇବି।
ନା ପରିବାର ନେଇକି ଯାଇଥିଲେ ବଡଦାଣ୍ଡରେ ଶୋଇପଡିଥାନ୍ତେ ଯେହେତୁ ଆମେ ଖାଲି ଝିଅ ପିଲା ସାଙ୍ଗସାଥି ଯାଇଥିଲୁ ଆମେ ଏତେ ଆଉ ଅସୁବିଧା କାର କଣ ହବ ସେଟ ହ ଯ ହୋଟେଲରେ ରହିଯାଇଥିଲୁ।
ହ ହ ଭଲ, ଠାକୁରଙ୍କ ଭଲ ଦର୍ଶନ ହେଇଗଲା।
ହଁ, ଭଲରେ ଭଲ ତ ହେଲା। ଉଁ ଠାକୁର ତ ଏମିତିରେ ଭଲ ଦେଖା ଦେବେନି, ଟିକେ ତାକୁ, ଇଏ ନ କଲେ। ସେ ଫାଷ୍ଟ ଆମେ ଗଲୁ ଭଲସେ ଦେଖ, ହଁ ଫାଷ୍ଟ ଆମେ ଗଲୁ ଭଲଷେ ଦେଖି ପାରିଲୁନି। ଫୁଣି ଆଉଥରେ ଯେହେତୁ ମନ ଲାଗିଛି ଯାଇଛୁ ଏତେ ବାଟରୁ। ଫୁଣି ଆଉଥରେ ଗଲୁ ଦେଖିକି ଆସିଲୁ ଭଲସେ। ତା ପରଦିନ ବି ଘରକୁ ଆ ଆସିବା, ପାଇଁ ବାହାରିଲା ବେଳୁ ବି ଯାଇକି ଦେଖିକି ଆସିଥିଲୁ।
ଓ ହୋ। ହେଲେ ବୁଲାବୁଲି କରିଦେଇଛନ୍ତି। ରଥ ତିଆରି ହେଲାଣି ନା ପୁରୀରେ?
ହଁ, ଆମେ ଗଲା ବେଳୁ ସେ ଯୋଉ ତା ଚକା ରା ହଉଥିଲା। ଚକା ତାପରେ ଯୋଉ ତା ଉପରକୁ ଯୋ, ଭଳିଆ ଥିବ ସେଇରା ହଉଥିଲା ଆଉ। ସାଇଟ ରାକ, ପରଖୁମ୍ବ ହେରା ସବୁ ହଉଥିଲା।
ଓ ହୋ
ଏବେ ତ ହେଇ ଜୀବଣି, ରଥଯାତ୍ରା ଯେହେତୁ ଆଉ ଅଳ୍ପ ଦିନ।
ହଁ, ହଁ। ରଥଯାତ୍ରା ହଉଛି ଆମର, ବିଶ୍ଵ ପ୍ରସିଦ୍ଧ ଆଉ।
ହଁ।
ଦେଶ ଦେଶ ବାହାରୁ ବହୁତ, ହଁ। ଦେଶ କଣ? ଦେଶ ବାହହାର ବି ବହୁତ ସାରା, ଲୋକ
ହଁ ଆମେ ଯୋଉ ଯାଇଥିଲୁ, ବହୁତ ଲୋକ ପୁରା ନ୍ନ ଓଡିଆ ଲୋକ ବହୁତ।
ହୁଁ ଓଡିଶା ବାହାରୁ।
ହଁ ବେଶୀ ତ ବେଙ୍ଗଲୀ ଆଉ।
ହଁ। ଯେତେ ଦିଘାରେ, ମନ୍ଦିର କଲେ କଣ ହବ ଜଗନ୍ନାଥ, ଜଗନ୍ନାଥ ପୁରୀ, ପୁରୀ।
ହଁ। ଯେତେ ଜୁଆଡେ ଅଲଗା ବି, ଯୋଉ ମିନି ଜଗନ୍ନାଥ ମନ୍ଦିର ଯୋଉ କରୁଛନ୍ତି ଛୋଟ ଛୋଟ ଅଳ୍ପ ଇଏର ଜଗନ୍ନାଥ ଠାକୁର ଆଉ ସବୁଠି ହେଇପାରିବେ। ହଁ ଏବେ ହେଇ ସେଟା ନୁଆଁ।
ହଁ।
ଆପଣ ଯାଇଥିଲେ ସେଠିକି?
ହଁ ଯାଇଥିଲୁ। ଆମ ବିବାହ ବାର୍ଷିକ ଦିନ। ଯାଇଥିଲୁ ପୁରୀ ଯିବା ପାଇଁ। ଜଗାର ତ ଡୋରି ଲାଗିଲାନି। ସରଣ ଶ୍ରୀକ୍ଷେତ୍ରରୁ, ଡୋରି ଲାଗିଲା।
ଓହୋ। ନେଇଛନ୍ତି ତାଙ୍କ ଛୋଟ ମନ୍ଦିର କୁ ନେଇ ଛନ୍ତି, ତାପରେ ବଡ ମନ୍ଦିର କୁ ନେବେ ଆଉ।
ହଁ। ଦର୍ଶନ କଲୁ। ତାପରେ ସେଠି ନାଧେରା ମା ଙ୍କର ମନ୍ଦିର ଥିଲା। ନାଧେରା। ସେଠି ଗଲୁ। କିନ୍ତୁ ପହଡ ପଡି ଯାଇଥିଲା, ଯେହେତୁ ଆଉ ଦର୍ଶନ କରିପାରିଲୁ ନାହିଁ କିନ୍ତୁ ଜଗନ୍ନାଥ ମନ୍ଦିରରେ, ଭଲସେ ଦର୍ଶନ ହେଲା। ଆ ଜଗନ୍ନାଥଙ୍କୁ ଦର୍ଶନ କରିକି, ଟିକେ ମୁଁ ସ ପୁରୀରେ ବି ଗଲେ। ଜଗନ୍ନାଥଙ୍କୁ ଦର୍ଶନ କରିସାରିଲା ପରେ, ମୁଁ ଅଧଘଣ୍ଟା ପଇଁଚାଳିଶ ମିନିଟ ମାଙ୍କ ପାଖରେ ଯାଇକି ବସିବି। ମା ଲକ୍ଷ୍ମୀଙ୍କ ପାଖରେ। ମତେ ଲାଗେ କି ଯେମିତି କି ମା କୋଳରେ ବସିଲା ଭଳିଆ। ଅଧଘଣ୍ଟେ ମତେ ବସିବାକୁ ଯାହାବି ହେଲେ ଭଲ ଲା ସେଠି ସେମିତି ମାଙ୍କ କୋଳରେ ଅଧ ଘଣ୍ଟେ ବସ ଅଧ ଘଣ୍ଟେ ଚାଲି ଦଶ ମିନିଟ ବସିକି ଆଇଲି। ବସିକି ଦର୍ଶନ କରିକି ଆସିଲୁ, ତାପରେ ଗଲୁ ମାଧେରା ଗଲୁ ଟିକେ ମାଆଙ୍କୁ ଯଦିଓ ଦେଖିପାରିଲୁନି, ମାଆଙ୍କର ଜାଗା ସବୁ ବୁଲିଲୁ। ବୁଲିକି ଆସିଲୁ ଘରକୁ ଆଉ।
ହଁ।
ଆଉ ତ କୁଆଡେ ବୁଲାବୁଲି ଆମର ହେଇନାହିଁ? ଦେଖାଯାଉ ଭାବିଚୁ ଦେଖିଆ ଜଗନ୍ନାଥଙ୍କ କତିିକି ଯିବା ପାଇଁ। ଗୁଣ୍ଡିଚା କି ବାହୁଡ଼ା ଭିତେରେ। ଦେଖିବା ନଉଛନ୍ତି ନା ନଉନାହାନ୍ତି? ଯାହା ହବ ଆଉ।
ହଁ- ହଁ। ଆଉ ତମ ଘରେ ସମସ୍ତେ ଶୋଇ ପଇଲେଣିି?
ହଁ ଶୋଇ ପୁଅ ତ ଶୋଇପଡ଼ିଲାଣି, ମୋ ହଜବେଣ୍ଡ ବି ଶୋଇବେଣି। ମୋ ସ୍ୱାମୀ ଶୋଇବେଣି ଆଉ ପୁତୁରା ଝିଆରି ମୋ ଯାଆ ବିି ଶୋଇଲାଣି। ମୁଁ ଏଇଠି ଗରମ ଲାଗିଲା ତ ଟିକେ ଆସିଲି ଛାତ ଉପରକୁ ଯାଉଛି ଟିକେ ଛାତ ଉପରେ ଟିକେ ବୁଲି ଦେଇକି ଆସିଲେ ଥଣ୍ଡା ଲାଗିବ। ତାପରେ ଘରେ ଶୋଇବା ଆଉ। କାରଣ ଆମର ଏସି ଲଗେଇନୁ ନା। ସେଇଥିପାଇଁ ଆଉ, କାରଣ ଘରେ ଏସି ଲଗେଇଦେଲେ ଛୁଆ ତ ସବୁବେଳେ ଘରେ ରହିବନି ନା ଖରାଦିନେ ବାହାରକୁ ଯିବ ମାମୁ ଘର, ମାଉସୀ ଘର, ପିଇସି ଘର ସବୁ କଣ ଏସି ଟା ଥିବ କି?
ହଁ ଅଭ୍ୟାସ ଗୋଟେ ହେଇଯାଇଥିବ ରହି ବି ପାରିବନି।
ଆଉ କଣ କୁହନ୍ତୁ? ହାଲୋ।
ହ୍ୟାଲୋ।
ଆଉ ହଁ କୁହନ୍ତୁ।
ଶୁଭୁନି ଭଲରେ ଟିକେ ଟିକେ କଟି ଯାଉଛି।
ଓହୋ ମୁଁ କହିଲି କଣ କୁହନ୍ତୁ, ଆପଣଙ୍କ ପାଖାପାଖି କଣ ମନ୍ଦିର ଅଛି? ଠାକୁରଙ୍କର ଦର୍ଶନୀୟ ସ୍ଥାନ।
ଆମର ତ ଏପଟେ ଅଛି ରାମେଶ୍ଵର ମନ୍ଦିର। ତ ଆମ ଗାଁ ରେ ବି ଏବେ ହେଇଗଲାଣି ହନୁମାନ ମନ୍ଦିର ଅଛି। ହୁଁ ତାପରେ ଶିବ ମନ୍ଦିର ବି ଗୋଟେ ଏବେ ହେଇଛି ନୂଆ କିନା। ସେଇରା ସବୁ ଅଛି।
ଓ ହୋ ହଁ। ଯାଇଛନ୍ତି ବୁଲି ଯାଆନ୍ତି ଜାଗରକୁ ଯାଆନ୍ତି ନା ନାଇଁ?
ହଁ ଜାଗର ମୋର ତ ଏବେ ଫାଷ୍ଟ ବାର ଥିଲା, ଯାଇଥିଲୁ ରାମେଶ୍ଵର ମନ୍ଦିର ଯେହେତୁ ଫୁଟେଇକି ଠାକୁର ବାହାରୁଛନ୍ତି, ସେ କୁହନ୍ତି ନା ଫୁଟିକି ଯୋଉଠି ବାହାରନ୍ତି ହଁ ପାତାଳ ଫୁଟି।
ହଁ।
ସେଇଠି ଫାଷ୍ଟ କହନ୍ତି ଫାଷ୍ଟ କଲେ ଯାଆନ୍ତି। ଯାଇଥିଲୁ ତା ପରେ ରାତିରେ ଆଉ ସିଆଡେ ଆମର ଟିକେ ମାନେ ବହୁତ ବାଟ ତ ଆମେ ଆଉ ଝିଅ ପିଲା ଯାଇ ସେ ଆମ ଗାଁରେ ଯୋଉ ମନ୍ଦିରଟା ହେଇଛି ଶିବ ମନ୍ଦିର ସେଇଠି ଗଲୁ ଆଉ ବା
ଓ ହ। ଭଲ ଯା ପ୍ରଥମ ଥର ପାଇଁ ତ ଠାକୁରଙ୍କର ଏକ ବ୍ରତ କରିଚନ୍ତି। ଭଲ ଭଗବାନଙ୍କ ଉପରେ ବିଶ୍ଵାସ ରଖିଲେ। ଭଗବାନ ଏଇଠି ଏତିକି ବାଟ ନେଇନାହାନ୍ତି ସେ ପୁରୀ ବି ନେଇଯିବେ।